ହ୍ୟାଲୋ ହଁ।
କହିଲି କଣ କରୁଚ?
ଏଇ ବସିଚି ଆଉ।
ଓ ହ ହୁଁ ଖାଇ ଖାଇିଲଣି?
ହଁ।
କୁଆଡେ ଯିବା।
ଏଇ ନନ୍ଦନ କାନ୍ଦନ ଯାଇଥାନ୍ତେ?
ହୋଉ ଦେଖିବା କୋଉଦିନ କହନି ଯିବା?
ଇଏ ରବିବାରେ। ଯାଇଥାନ୍ତେ ତାହଲେ ସେଠି ବାଘ ବାଲୁ ଭୋରୀ ଭୟେସ ଟା ମତେ ସୁବୁଛି ଇକୋ ହଉଛି ଭୟେସ ଟା।
ହୋଉ। ହ୍ୟାଲୋ।
ହ ହ୍ୟାଲୋ।
ହଁ।
ମୁଁ କାଲି ଶୁଣୁଚି ଏଠି ବାଘ କଁ କହିଲ?
ମୁଁ ଲାହିଲି କୋଉଦିନ ଯିବା।
ରବିବାର ଦିନ ଯିବା। ମୁଁ ଶୁଣିଥିଲି କାଳେ ବାଘ ଭାଲୁ ହାତୀ ହଁ ଫ୍ୟାମିଲି ଯିବା।
ହଉ।
ହୁଁ ସେଆଡେ ନନ୍ଦନକାନନ ରେ ମୁଁ ଶୁଣିଥିଲି ବାଘ ନ୍ତି ଯୋଉ ମାନେ ସବୁ ପ୍ରକାର ଉ ଥାଆନ୍ତି। ତମେ କେବେ ଯା
ହଁ ଯାଇଥିଲି।
ହ ସେଠି ପକ୍ଷୀ ମାନେ ସବୁ ଅଛନ୍ତି?
ପକ୍ଷୀ କଣ ଅଛନ୍ତି କାଇଁ ମୟୂର ଚିଲ ଶାଗୁଣା ଏମିତି ସବୁ ଆଉ।
ହଉ ତମର ଏଠି ନା ପରା ଜିମି ଯାଇନି କେବେ ତମର ସେଇଠି ସବୁଠାରୁ ଭଲ ପ୍ଲେସ୍ କୋଉଠି ଅଛି?
ଏଇ ସରବର ଆମର ବ୍ୟାସ ସରବର।
ମ ହଁ ହଁ ଆମର ଏଠି ମା ବିରଜା ଙ୍କ ମା ପୋଖରୀ‌। ଆଉ କାଜୁ ଫିଲ୍ଡ ଆକାଶିଆ ଫିଲ୍ଡ। ଆଉ ବୈତରଣୀ ନଈ। ସବୁ ଆମରି ଏଇପଟେ ଯାଉଚି।
ଆମର ଇଆଡେ ଯୋକଡିଆ ବ୍ରାହ୍ମଣୀ। ସବୁ ନଈ।
ହୁଁ ହୁଁ କେବେ ଜେନାପୁର ଡୁ ଆଡେ ଯାଇଚ?
ହଁ।
ଏଠି କି କି ମନ୍ଦିର ଗୋଟେ ଥିଲା?
ଏଠି ହଉଚି କଟଣୀ ମଠ ଜେନାପୁର। ଆଉ ହଉଚି ଜେନାପୁର ଆଗକୁ ହଉଚି ମୁନି ମଠ।
ଓ ହ କେବେ ଯାଇଚ?
ଏଇ ରିସେଣ୍ଟଲି ଯାଇଚୁ ଏଇ ରଜରେ। ହ
କୋଉ ଭଳିଆ ଯେଗା ଏଟା ସବୁ ପାର୍କ ଟା?
ହଁ ଭଲ ଜାଗା ପାହାଡ ଉପରେ ଭଲ ପୁରା ଶାନ୍ତି ପ୍ଲେସ୍ ଟି।
ହୁଁ ହୁଁ ଇଏ କଣ ପାହାଡ ଉପରେ ଅଛି କି?
ହଁ।
ଓହୋ କଣ କ କେବେ ଯାଇଥିଲ?
ଏଇ ଲାଷ୍ଟ ରଜ।
ଓହୋ ରଜରେ ତମ ଆଡେ ଭଲ ହୁଏ କି?
ହଁ।
ହୁଁ ହୁଁ ମାନେ କଣ ରଜ ଟା ତମର ପୁରା ଠାକୁର ପାଖରୁ ହେଇକି ସେଲିବ୍ରେଟ୍ ହୁଏ ନା କଣ କେମିତି?
ହଁ ଆମର ଇଆଡେ ରାମ ରଜା।
ଓହୋ କୋଉ ଠାକୁର ମନ୍ଦିର ରଜରେ ତମର?
ରାମ ରଜା।
ହଁ।
ରାମ ଠାକୁର।
ହୁଁ ଆମ ଆଡେ ବି ଠାକୁର ହୁଅନ୍ତି ରାମ ସୀତା। ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ହନୁମାନ ସମସ୍ତେ ପୂଜା ପାଆନ୍ତି।
ହୁଁ।
ତମର ବି ସେଇ ଭଳିଆ।
ହଁ।
ଓହୋ କେବେ ତମ ଯୋଉ ରାମରଜା ଆମ ପାଖରେ କଣ କିଛି ଭଲ ପ୍ଲେସ ଅଛି ବୁଲିବା ପାଇଁ।
ନା ଆଡେ କିଛି ଭଲ ନୁହଁ।
ହଁ ନା ଆମ ଆଡେ ଅଛି ନା ଯୋକଡିଆ ଯୋଉ ବ୍ରିଜ୍ ତା ଯୋଉ ଲୁହାର ବ୍ରିଜ ଗୋଟେ ଭଲ ଇଏ ଜାଗାଟେ ସେଥିପାଇଁ ପଚାରିଲି
ଏଇ ଯୋଉ ଯୋକଡିଆ ଲୁହା ବ୍ରିଜ ଟା। ହ ହ୍ୟାଲୋ। ହ୍ୟାଲୋ। ନା ମୋର ଅଛି। ନା ନା ଥାଉ ଚାରି ମିନିଟ୍ ଅଛି ରହିଥା। ଏଇ ଦେଖେ କି